ହାଲୋ।
ମୋ କଥା କଣ ଶୁବା ଯାଉଚି।
ଆଜ୍ଞା ହଁ ଶୁବୁଚି। ତୁ ଏବେ ନନଷ୍ଟପ୍ ଦି ମିନିଟ୍ ଯାଏ ଟିକେ ଗପେ ମୁଁ ସେ ଭିତରେ ଟିକେ ବ୍ଲୁଟୁଥ୍ ଲଗେଇଦିଏ ହେଲା।
ହଁ ଲଗାନ୍ତୁ ଲଗାନ୍ତୁ ଆପଣ କଥାଟା ଟିକେ ଅଁ-ମାନ୍ଦା ପଡିଯାଇଚି।
ଏଁ -ମାନ୍ଦା ପଡିଯାଇଚି।
ଆଛ ଆପଣଙ୍କ କଥାରେ ସେଇ ପୂର୍ବ କଲ୍ ଭଳି କନଫିଡେନ୍ସ୍ ଟା ଜଣା ପଡୁନାହିଁ।
ମୋର କଣ ଏମିତି କହିଲୁଣି- ହିଁ -ହିଁ।
ଆରେ ଯାହା ହେଲେ ଗୋଟେ କହିବା କଥା।
ହଉ କହ ଆଉ।
ହଁ -ଆଉ ଏବେ କଣ ହଉଚି? ମାନେ କଣ ଚାଲିଚି? ମାନେ କଣ ଚାଲିଚି ମୁଁ ସମସ୍ତଙ୍କୁ ସବୁବେଳେ ଏଇ ଡାଇଲଗ୍ ଟା ମାରି ମାରି ମୋର ରହି ଗଲାଣି ପାଟି ଆ -ମାନେ ଏବେ କଣ୍ କରୁଚୁ?
ବସିଚି।
ଖାଲି ବସୁଚୁ ନା ବସିକି ମୋବାଇଲ୍ ଟା ଘାଣ୍ଟୁଚୁ।
ବସିକି ମୋବାଇଲ୍ ଟା ଘାଣ୍ଟେ ଏବେ ତ ପାୟଲ୍ ସହିତ ଗପଟା ସରିଲା ମୋର।
ଓହୋ ପାାୟଲ୍ ମୋଟି କଣ୍ କହୁଚି?
ହେ- ମୋଟି କଣ୍ କହିଲୁଣି କିରେ ତାକୁ।
ଇଏ ଶ- ହଁ- ହଁ ତାକୁ କହିବୁନି ଭୁଲ୍ ସେ ପାଟିରୁୁ ବାହାରି ପଡିଲା।
ଆଉ ଏବେ ତ କହିବାକୁ ପଡିବ ଆଉ।
ଏଇ ଭାଇ କହନାରେ ଭାଇ ବାଟରେ ।
ହେଁ- ହେଁ।
ହଉ କହିଲେ ଚଳିବ ମୁଁ ତାକୁ କହିଦେବି ସରି। ଆଉ କଣ ଖାଇଥିଲୁ?
ପୁଣି ଆ-କଣ ଖାଇଚି ମୁଁ ଭାତ ଖାଇଚି ଆଉ ଡାଲି ଆଳୁ ଭର୍ତା, ପୁଟଳ ଭଜା ଆଉ କଣ ଗୋଟେ ଆଉ
ତମର ପ୍ରିୟ ପରିବା ର ନାମ କଣ?
ପ୍ରିୟ ପରିବା ର ନାମ -ପ୍ରିୟ ପରିବାର ନାମ ହଉଚି ପୋଟଳ।
ତତେ ସେ ପୋଟଳ ଭଲ ଲାଗେ ସବୁଠୁ- ଭଲ।
ଓ ପ୍ରିୟ ପରିବା ନା- ନା -ନା ମତେ ପୋଟଳ ଭଲ ଲାଗେନି ମତେ ବନ୍ଧାକୋବି ଭଲ୍ ଲାଗେ। ମତେ ଫୁଲ କୋବି ବି ଭଲଲାଗେ ଆଉ କହିଲିକି ଏୟା ହିଁ ଭଲ ଲାଗେ ଆଉ
ଓହୋ ଆମ୍ବ ମୁଢି କେବେ ଖାଇଚୁ ନା ଖାଇନୁ?
ଆମ୍ବ ମୁଢ଼ି କେବେ ଖାଇନି।
ଆମ୍ବ ମୁଢି ମାନେ ପାଚିଲା ଆମ୍ବର ରସକୁ ଏକ ପାତ୍ରରେ ଢାଳି ମୁଢିକୁ ତା ଭିତରେ ପକେଇ ଗୋଳି ଖାଇଲେ ତାକୁ ଆମ୍ବ ମୁଢି ବୋଲି କୁହନ୍ତି।
ଏ ବୋପାଲୋ ଆଚ୍ଛା ଟ୍ରାଏ କେବେ କରିବା ଆଉ।
ଟ୍ରାଏ କରନ୍ତୁ ଏଇଟା ମତେ ମୋର ଏଇଟା ବୋହୁତ୍ ଫେବରାଇଟ୍ ଆମ୍ବ ସିଜିନ୍ ହବ ମାନେ ଏଟା ଖାଇବାଟା ସୁନିଶ୍ଚିତ୍। ସବୁଦିନ ତ ସକାଳେ ଖାଉଚି ଏଟା ମୁଁ ସନ୍ଧ୍ୟାବେଳେ ଯଉ କହିଲି ମୁଁ ଖାଇବାକୁ ବସିଚି ବୋଲି ସେଇଆ ଖାଉଥିଲି।
ଓହୋ ତୁ ଶୁଣେ ମନେ ର ଖିଥିବୁ ମୋ ୱାଟସ୍ଆପ୍ ରେ ଲେଖିଦେଇଥିବୁ ହେଲା ଆମ ଚାଟ୍ ରେ। କି ତୁ ମତେ ଆଉ ଚାରିଟା କରିଦବୁ ମୁଁ ଆଉ ତତେ ଚାରଟା କରିଦେବି।
ହଁ ଏଇଟା ଟିକେ ଏବେ ନ କହି ପରେ କହିଲେ ଭଲ ହବ।
ତ-ଆରେ ରାଣ୍ଡମ୍ ଲୋକ ସହିତ ମୁଁ କଥା ହଉଥିଲି ସେ ତ ଏୟା ହିଁ ଗପୁଥିଲେ।
ଓହୋ ନା କଣ କଣ ଗୋଟେ ଅଛି ନା କଣ କଣ କୁହନ୍ତିନି।
ସେଇଟା ସବୁ ସେଇଟା ଏଇଟା କହିହବନି।
ହଁ ହଁ ଏଇଠି ନା କହିହବନି ମୁଁ ପରେ କହିବି। ଆଉ କଣ କହିବି କଣ କହିବି ହଁ ମୁଁ କିଛିଟା କୋଶ୍ଚିନ୍ ପଚାରୁଛି ମାନେ ଫନ କୋଶ୍ଚିନ୍ ଆପଣ ତାର ଉତ୍ତର ଦିଅନ୍ତୁ।
ଆଜ୍ଞା ଆଜ୍ଞା।
ଛୁରୀରେ କେଉଁ ଛୁରୀରେ କାଟି ହେବ ନାହିଁ।
ହୁଁ ଚୁଲେ କାଟି ହବନି।
ଜଲ୍ଦି ଜଲ୍ଦି କହନ୍ତୁ ଆସୁଛି ଯଦି। କୁହନ୍ତୁ ନହେଲେ ନା କୁହ ବାଛୁରୀ ବାଛୁରୀ ସେ ଇସ ରାପିଡ
ହଉ ହଉ କ୍ୱେସ୍ଚନ୍ କୁହ
ହଁ କେଉ ବମ୍ ଟା ଫୁଟେ ନା?
ହଁ ମୁଁ ଜାଣିନି।
ଆଲୁବମ୍ ହଁ କିଛି ଜାଣୁନ ମୁଣ୍ଡ ଟାକୁ ଟିକେ ଖ ଟେ ଇବୁନା ଆଉ
ହେ ଏଗୁଡା ମୁଣ୍ଡ ଖଟେଇକୁ ପରା ସମୟ ନାହିଁ।
ଓହୋ ତାହେଲେ ପଚାରିକି ବି କିଛି ଲାଭ ନାହିଁ ହଉ ଏଇଟା ପରେ ପଚାରୁଛି। ଆଉ ରାମାୟଣଙ୍କ ବିଷୟରେ ଆପଣଙ୍କର କିଛି ଜ୍ଞାନ ଅଛି ନା ନାହିଁ?
ନାଇଁ ନାଇଁ ଆପଣ ମତେ କିଛି ପଚାରୁ ନାହୁ ପଚାରୁନ୍ତୁନି। ଆପଣ ଗୋଟେ କାମ କରିକି ମତେ ଗପ ଶୁଣାନ୍ତୁ।
ମୁଁ ତ ଆପଣଙ୍କୁ ସବୁ ଶୁଣେଇବି ଆପଣ ଆମକୁ କଣ ଶୁଣେଇବେ?
ଆପଣଙ୍କ ଗପଟା ଗୋଟେ ସାରିଲା ପରେ ମୁଁ କିବି ମୁଁ ଆଉ ଗୋତେ କକୁ ଶୁଣିବି
ଆଉ ମୋ ଗପ ଷ୍ଟାର୍ଟ ହବ ମାନେ ସେ ସବୁ ସମୟ ଦରକାର ମାନେ ଏକ୍ସଟ୍ରା ସମୟ ଲାଗିବ।
କଣ କହିବି?
କାହିଁନା ଆମର ସବୁ ଗପ ଗୁଡା ବଡ ବଡ ସେଇଥିପାଇଁ ତେଣୁ ଆପଣ ପ୍ରଥମେ ଗୋଟେ ଛୋଟିଆ ଗପ କୁହନ୍ତୁ
ମୁଁ ଗୋଟେ ଛୋଟିଆ କପଟେ କହିବି କହିବି? ଗୋଟିଏ ଛୋଟିଆ ଗପତେ ଗୋଟେ ଛୋଟିଆ ଗପ ଆରେ ନାଇଁ ଛୋଟିଆ ଗୋଟେ ମନେ ପକେଇବାକୁ ଟାଇମ ଦରକାର ନା ତ ସେଇ ଭିତରେ ମୁଁ କହିବି କହିବି ହଉଚି। ଗୋଟେ ଛେଳି ଥିଲା ଆଉ ସେ ଛୁଆ ଛେଳି ସରି ସାର ଚୋରି କହିଦେଲି ଚୋରି। ହିଁ ହିଁ ସେ ତାପରେ ହିଁ ହିଁ। ହିଁ ହିଁ ହିଁ ଆରେ ଗୋ ଗୋଟେ ଛେଳିଥିଲା ଆ ଦେଖି ନାଇଁ ଦିଟା ମଞ୍ଜି ଥିଲା ହେଲା।
ଛେଳି ନା ତନୁ ଥିଲା।
ନାଇରେ ଆ କଣ କହିବି ଜାଣିପାରୁନି ଶୁଣେ ଗୋଟେ ମା ଦିଟା ମଞ୍ଜି ପଡିଥିଲା ହେଲା ନା ନା ନା ହେ ଗୋଟେ ମାଟି ତଳେ ଦିଟା ମଞ୍ଜି ପଡ଼ିଥିଲା
ହୁଁ
ଫାଷ୍ଟ ମଞ୍ଜି ଟା କହିଲା ମୁଁ ବଡ ଗଛ ହବାକୁ ଚାହୁଁଛି ଆଉ ଶୁ ଜର ଆଲୋକ ଦେଖିବାକୁ ଚାହୁଁଛି ପବନକୁ ଅନୁଭବ କରିବାକୁ ଚାହୁଁଛି ତାପରେ ସେ ସଏ ମାଟି କୁ ମାନେ ମାଟିକୁ ଏମିତି ଇଏ କରିକି କ୍ରସ କରିକି ବାହାରିଲା ଏବେ ଧୀରେ ଧୀରେ ବଢିବାକୁ ଲାଗିଲା ସେକଣ୍ଡ ମଞ୍ଜି ଟା କହିଲା ଯଦି ମୋ ସହ କିଛି ଖରାପ ହେଲା ଆଉ ଯଦି ମୁଁ ବଢି ପାରିଲି ନାହିଁ ତାହେଲେ ସେଥିପାଇଁ ସେ ମାଟି ତଳେ ହିଁ ରହିଗଲା ତ କିଛି ଦିନ ପରେ ଗୋଟେ ପକ୍ଷୀ ଆସି ଯେତେବେଳେ ଖାଇବାକୁ ଥିଲା ସେତେବେଳେ ସିଏ କଣ କଲା ସେ ମଞ୍ଜି ଟା କୁ
ଯାଉଛି ହଁ
ତ ଏଇଥିରୁ ଆମେ ଏ ଶିଖିବାକୁ ପାଇଲେ କି ଭୟ ଆବ ଆଗକୁ ବଢିବାକୁ ଅଟକାଏ ହେଲା ଚେଷ୍ଟା କରିବା ସବୁ ସବୁବେଳେ ଭୟରେ ବସି ରହିବା ଠାରୁ ଭଲ।
ଯାହା ହଉ ଆପଣଙ୍କର ଏଇ ଗପରୁ ଆମେ ବହୁତ ଉଚ୍ଚ କ ଶିକ୍ଷା ଲାଭ କର ତେଣୁ ଆପଣଙ୍କୁ ଧନ୍ୟବାଦ।
ହଉ ଆଉ ଗୋଟେ ଆଉ ଗୋଟେ ଗପ ଶୁଣିବୁ କି?
ହଁ କହି ଚାଲନ୍ତୁ।
ଗୋଟେ ସିଂହ ଗୋଟେ ଗଛ ତଳେ ଶୋଇଥିଲା ସବୁ ମୋର ଗଛରିଲେଟେଡ ମତେ ଗ ପସନ୍ଦ କର। ସେତେବେଳେ ଗୋଟେ ଛୋଟ ମୂଷା ତା ମାନେ ଏମତି ଅ ଗୋଟେ ଗୋଟେ ସିଂହ ତା ଶୋଇଥିଲା ତା ଉପରେ ଗୋଟେ ଛୋଟ ମୂଷା ଟା ପଡ଼ିଗ ମାନେ ଚଢିକି ବଡିଲା ତ ଦେହ ଉପରେ ତ ସିଂହଟା ରାଗିକି ମୁଁଷ ନାଇଁରେ ସିଂହଟା ରାଗିକି ମୂଷାକୁ ଧରିଲା।
ହଁ
ତ ସିଂହ ବସିଥିଲା କିନ୍ତୁ ମୂଷା ମୂଷାକୁ ଛାଡିଦେଲା।
ହୁଁ
କିଛି ଦିନ ପରେ ସିଂହ ଯେତେବେଳେ ଶିକାରୀର ମାନେ ଜାଲରେ ଫସିଗଲା।
ହଁ ହ
ଯେତେବେଳେ ସେ ଜୋରରେ ଚିଲେଇଲା ସେତେବେଳେ ମୂଷା ସେ ଶବ୍ଦ ଟା ଶୁଣିକି ଆସିଲା। ତାପରେ ସେ ଜାଲ ଟାକୁ କାଟିଦେଲା ତ ସିଂହ ସେଥିରୁ ବାହାରିଗଲା।
ହଁ
ତୁ ହସନାରେ ତୁ ହସିଲେ ମୁଁ ରହିପାରୁନି ମତେ ହସ ଲାଗୁଛି। ଆଁ
ମୂଷାକୁ ମୂଷାକୁ ଧନ୍ୟବାଦ ଦେଲା ହେଲା।
ହଁ
ହ ତ ଶିକ୍ଷା ଏଇଥିରେ ପାଇଲେେ କି ଦେଖେ କି ଛୋଟ ନୁହେଁ। ସମସ୍ତେ କେବେ ନା କେବେ କାହାର ସାହାଯ୍ୟରେ ଆସିବେ।
ହଁ ସାନ ସିନା ଦାନତା ମହାନ ଆରେ ତୁ ହସନା ତୁ ହସିଲେ ମତେ। ଏତେ ହସ ଲାଗୁଛି।
ଆଉ ତୁ ଏମିତି ରିଏକ୍ସନ ଦେଲେ ମୋତେ ହସ ଲାଗିବନି।
ଆରେ ମୁଁ ରିଆକ୍ସନ କଣ ଦଉଛି ରେସିଓ ଟା ଫିଫଟି ଫିଟି ହବା ଦରକାର ନା କଥାର। ତେଣୁ ଟିକେ ଚାଲିଛି ଆମର ତ ଆଉ ହଁ।
ଠିକ୍ କିନ୍ତୁ ଏମିତି ରିଆକ୍ସନ ଦେଲେ ମତେ ହସଲାଗିବ।
ଆରେ ଭାଇ ଆମର ସସ୍ ସବୁ କଥାରେ ହସ ଲାଗୁଛି ଆଉ। ହଉ କହ କହ କହ ଭଲ ଏଥିରକୁ ଆମେ କଣ ଶିଖିବାକୁ ପାଇଲେ?
କହିଲି ବା କିଏ ଛୋଟ ନୁହନ୍ତି। ସମସ୍ତେ କେବେ ନା କେବେ କାହା କାମରେ ଗୋଟେ ଆସିବେ।
ଓହୋ! ସାନ ସିନା ଦାନତା ମହାନ ବୁଝି ପାଇଲି।
ହଁ।
ହଁ। ଅନ୍ୟ ଏକ ଗପ କୁହନ୍ତୁ।
ଦେଖେ ଗୋଟେ ଘରେ ଚାରିଟା ମହୋମବତୀ ଜଳୁଥିଲା ହେଲା। ପ୍ରଥ ଫାଷ୍ଟ ମୋହମବତୀ ଟା କହିଲା କି ମୁଁ ଶାନ୍ତି ଆଉ ଏଇ ଦୁନିଆରେ ମୋର ଆଉ ଆବଶ୍ୟକତା ନାହିଁ। ଏବେ ସେ ଲଭିଗଲା ସେକେଣ୍ଡ ମହମବତି କହିଲା କି? କି ମୁଁ ହେଉଛି ବିଶ୍ଵାସ। ଲୋକମାନେ ମତେ ଭୁଲି ଯାଉଛନ୍ତି। ତ ସିଏ ମଧ୍ୟ ଲିଭିିଗଲା।
ହୁଁ।
ଟା କହିଲା କି ମୁଁ ହଉଛି ପ୍ରେମ। ହେଲା ଲୋକମାନଙ୍କ ପାଖରେ ମୋ ପାଇଁ ଆଉ ସମୟ ନାହିଁ। ତ ସିଏ ମଧ୍ୟ ନିଭିିଗଲା। ଲଭ ଲଭ।
ଓ ଏ ମୁଟେ ରାସ୍ତା ରେ ଅଛି ତ ଶୁବୁନି ହଁ କହ।
ଆଚ୍ଛା! ସେତେବେଳେ ସେ ଗୋଟେ ଛୋଟ ପିଲା ଘରକୁ ଆସି ତିନିଟା ମହମବତୀ ଲିଭି ଯାଇ ସେ ଦେଖି କାନ୍ଦିଲା ହେଲା। ଗୋଟେ ଛୁଆ ଟା ଆସିଲା କାନ୍ଦିଲା।
ହଁ କାନ୍ଦିଲ।
ତ ଫୋର୍ଥ ମହମବତୀ ଟା କହିଲା କି ଭୟ କରନି। ମତେ ମୋରି ବୟସ ବୁଝି ଆଜେଶ।
ହଁ
ଫୋର୍ଥ ମହମବତୀ କହିଲା କି ଭୟ କରନି। ମୁଁ ହେଉଛି ଆସ ସାର୍।
ହଁ। ହୁଁ
ଆଉ ତିନି ଆଉ ଅନ୍ୟ ତିନିଟା ମହମବତୀକୁ ପୁଣି ଆମେ ଜଳେଇ ପାରିବା।
ଉ ହଁ ହଁ। ଅ ଓହୋ ହୋ ହୋ ଡରିଗଲି ତାପରେ
ତ ଏଥିରେ ଶିକ୍ଷା ୟା ମିଲୁଛି କି। ଜୀବନରେ ଯେତେ ସମସ୍ୟା ଆସୁ
ଆଁ
କେବେ ହରାଇବା ଉଚିତ ନୁହେ?
ଓ ମାଇଁ ଗଡ୍ ଆଁ ଆଁ। ଆପଣଙ୍କ ଏଇ ଶିକ୍ଷଣ ଗପ ଗୁଡିକୁ ଶୁଣିଲା ପରେ। ଲା ଲାଗୁଛି ଆପଣଙ୍କ ସହ ସବୁବେଳେ ଯୋଗାଯୋଗ ରଖିବାକୁ ପଡିବ। କେତେ କଥା ଆପଣ ମତେ ଶିଖଉଛନ୍ତି।
ହଁ ଏମିତି ଆଉ ଚାରିଥର କଲ୍ କରିଥିଲେ ଆହୁରି ଭଲ ଭଲ ଗପ ହଁ ଶୁଣେଇଲୁ। ହିଁ ହିଁ ହିଁ ଗୋଟେ ଫନିଟେ ଶୁଣାଉଛି ହେଲା।
କଣ?
ଗୋଟେ ଫନି କହ? ଗୋଟେ ଗପଟେ ଶୁଣଉଛି।
ହଁ ହଁ ଶୁଣାନ୍ତୁ।
ଟିଚର କହିଲେ କି କହ ତ ଯଦି ମୁଁ ତତେ ଦିଟା ଆମ୍ବ ଦେଲି। ଆଉ ସେ ଦି ପୁଣି ଆଉ ପୁଣି ଦିଟା ଦେଲି ହେଲା।
ହୁଁ।
ପୁଣି ଆଉ ଦିଟା ଦେଲି। ମୁଁ ତୋ ପାଖରେ ଏବେ କେତେଟା ଅଛି? ତ ପିଲାଟା କହିଲା ସାତଟା।
ହୁଁ।
ତ ଟିଚର କହିଲା କି ନା ନା ଭଲ କରି ଭାବେ। ତ ପୁଣି ଶିକ୍ଷକ ସେଇ ପ୍ରଶ୍ନ ମୁଁ ସେମ କୁଇଶ୍ଚେନ୍ ପଚାରିଲେ କି। କହ ମୁଁ ତତେ ଦିଟା ଦେଇଥିଲି ପୁଣି ଦିଟା ଦେଲି ପୁଣି ଦିଟା ଦେଲି ତେବେ କେତେଟା ଷ୍ଟୁଡେଣ୍ଟ କହିଲା ସେଇ ସାତଟା। ତ ଟିଚର ରାଗିଗଲା କହିଲା କି ତାପରେ ସେ ପଚାରିଲେ? କହିଲେକି ଯଦି ମୁଁ ତମକୁ ଦିଟା କମଳା ପୁଣି ଦିଟା କମଳା ଆଉ ଦିଟା କମଳା ଦେଲି ତାହେଲେ କେତେଟା ହବ?
ହୁଁ।
ତ ଷ୍ଟୁଡେଣ୍ଟ କହୁଛି ଛଅଟା ଶିକ୍ଷକ ଖୁସି ହେଇଗଲେ କହିଲେ କି ଭଲ ତାହେଲେ ଆମ୍ବ ବେଳେ ଛଅଟା କାହିଁକି ତ ଛାତ୍ର ଘର ଖୁସି ହସିକି କହୁଛି କି ସାର୍ ମୋ ବ୍ୟାଗ ରେ ପୂର୍ବରୁ ଗୋଟିଏ ଆମ୍ବ ଥିଲା ସେଥିପାଇଁ।
ଓହୋ ୱାଓ!
ହିଁ ହିଁ ହିଁ ହାଁ ହାଁ ହାଁ ହାଁ ହାଁ
କଣ କହିବି ତମ ମୁଣ୍ଡ ପୁରା ରକେଟେ।
ହିଁ ହିଁ ହିଁ ଆଉ ଶୁଣିବ ଆଜି ଆଜି ପାଇଁ ଏତିକି କାହାଣୀ ଶୁଣିବ ନା ଆଉ କୋଉ ଦିନ କାହାଣୀ ହେବ
ହଁ ରୁହ ରୁହ ଆମେ ଆମେ କାଟିବୁ ଆପଣଙ୍କ ସାଙ୍ଗରେ କଥା ହେଇ ଆମକୁ ବହୁତ ଭଲ ଲାଗିଲା ତେଣୁ ମୁଁ ରଖୁଛି ଠିକ ଅଛି ହଉ ଆଜ୍ଞା।